ହ୍ୟାଲୋ।
ହେ ଭଗବାନ ଯାହା ହଉ ହେଇଗଲା ହଁ ହଁ ହଁ। ମୁଁ ଏଇଠି ଛାତଉପରେ ଆସି ବସିଛି ଆଉ।
ଅ ହଁ ଆଉ ତମ ଝିଅ କେମିତି କଣ ଅଛି ଭଲ ଅଛି?
ଅଛି ହେଲେ ରହୁନି ଆଜି କାହିଁ ଗରମ ପ୍ରବଳ ହଉଛି ତ। କାନ୍ଦିକି ସେ ପୁରା ମୋର ଅବସ୍ଥା ଖରାପ ଗଲାଣି ମୋ ଶଶୁରଙ୍କ ସାଙ୍ଗରେ କହିଲି ଟିକେ ତାକୁ ବୁଲଉଥା ବାହାରେ ନେଇକି। ଯାଇକି ଏଠି ବାହାରେ ବୁଲଉଛନ୍ତି ଆଉ। ଆମର ଇଏ ଗୋଟେ ମୁଣ୍ଡ ଖରାପ କଲେଣି ତିନି ଦିନ ହେଲା ସେ ଗ ମାନେ ଯେତେବେଳେ ତାଙ୍କ ପୁଅ କୁ ଦେଖିଏ ସାଙ୍ଗେ ସାଙ୍ଗେ କାନ୍ଦ ଷ୍ଟାଟ୍ ହେଇଯିବ ଗୋଡ ହାତ ବିନ୍ଧୁଛି ଡାଇବେଟିସ ହେଉଛି ଚାରିଶହ ପ୍ଲସ ଅଛି ହେଲା ମୁଁ କହିବା କଥା କୋଉ ମୁହୂର୍ତ୍ତ ରେ ଜୀବନ ଟା ପଳେଇବ ତମର ଠିକ ଠିକଣା ନାଇଁ କାହିଁକି ନା ତମେ ଏକ ତ ଖାଇବା କଣ୍ଟ୍ରୋଲ କରୁନାହାନ୍ତି ମାନେ ଏନିଟାଇମ୍ ଯେମିତି ଛେଳି ପାଟି ବୁଲେଇଲା ଭଳିଆ ବୁଲୁଥିବ ତାଙ୍କର ପାଟି କେତେବେଳେ ମୁଢି କେତେବେଳେ ହୋ ହେଠୁ ମଗେଇଦେଲେ କଣ ନାଇଁ କଣ ସିଏ କେତେବେଳେ ପାଟି ବନ୍ଦ ନାହିଁ ଡାଇବେଟିସ ପେସେଣ୍ଟ ଯୋଉ ମାନେ ସେମାନଙ୍କ ର କଣ ଆ ମାନ- ନେ ପେଟ ଯେତିକି ଖାଲି ରହିବ ସେତିକି ଭଲ ଡାକ୍ତର କହୁଛି ହେଲା, ତାପରେ ଆଉ ଗୋଟେ ଜିନିଷ ବହୁତ ଜିନିଷ ଏମିତି ତାର ବାରଣ ଅଛି ନା ତ ଆଙ୍କର କୌଣସି ଇଏ ନାହିଁ ସେ ସବୁ ଖାଇବେ କେବଳ ବାରୁଛନ୍ତି ବଲେ ଘରର ଆଳୁ ବାହାରର ଆଳୁ ଚପ ଖାଇବେ ଦୋକାନ ଆଳୁ ଚପ୍ ଖାଇବେ କିନ୍ତୁ ଘର ଆଳୁରେ ଡାଇବେଟିସ୍ ବାହାରିବ ଆଉ କହିବେ ତରକାରୀ ରେ ବି ପକାଅନି ମୁଁ କହିବି ଜଣଙ୍କୁ ଡାଇବେଟିସ ହେଇଛି ବୋଲି କଣ ସମସ୍ତଙ୍କୁ ହେଇଛି ନା କଣ କେହି ଖାଇବେନି ଏକାନି।
ହଁ ଏକ୍ସଲେଣ୍ଟ ଗୋଟେ ଶାଶୁ ପାଇଚ ତମେ ଦିଦି।
ଏମିତିଆ କେବଳ ଶୁଣ ଏମା ଏମିତିଆ ଯଦି ଦେଖା ଯିବ ମାନେ ଉପାସ ସୋମବାର ଜାଗର ଯଦି କରୁଥିବେ ଏମିତିଆ ଶାଶୁ ମିଳିବ।
ମୁଁ ଜାଗର କରୁଥିଲି ଜାଗର କରୁ ଥିଲି ହେଲେ ଗ ତିନି ବର୍ଷ କରିଛି ଆଉ କରିନାଇଁ
ଆଚ୍ଛା ଆଉ ତ ଆଉ ଦି ବର୍ଷ କରିଥିଲେ ଆଉ ଦି ବର୍ଷ। ବର୍ଷେ କରିଦେଇଥାନ୍ତ ହେଲେ ଆଉ ଟିକେ ଆହୁରି ଭଲ ଶାଶୁ ମିଳିଥାନ୍ତା ଛି ଛି ବେକାର ଶଳା।
ହେଇ ହେ ଇଏ କରିଛି ଖାଲି ଜାଗର କରିଥିଲି।
ର ଫଳ ହଉଛି ଏଇଆ।
ହଁ କିଏ ଶୁଣିିବ ଯଦି କହିବ ମୁଁ ଆଉ କରିବିନି। କେବେ ବି
ଶଳା କିଛି କିଛି ଲାଭ ନାହିଁ କେବଳ ଭାଗ୍ୟ ଉପରେ ଡିପେଣ୍ଡ କରିକି ଭାଗ୍ୟକୁ ଆଦରିକି ଚାଲିବା କଥା ନହେଲେ କି
ହୁଁ ନାଇଁ ମୋର କଣ ବୋଉ କଣ ଯାଚଙ୍ଗ କରିଥିଲା ସୋମବାର ତ ସେ ଥିପାଇଁ ଆଉ ସୋମବାର ମୁଁ କରିପାରିଲି ତ ସେଥିପାଇଁ ଯେ ଜାଗର କରୁଥିଲି। ଆଉ ତାପରେ କଣ ହେଇଛି ଆ କାଲି ଦିଟା ରାତି ହବ ମୁଁ ଉଠିଲି ମୁଁ ମାନେ ପରିସ୍ରା କରିବା ପାଇଁ ଉଠିଲି କି ବୋପା ମା ରେ ଯେମିତି ଘର ଗୋଟେ ପେଚା ବୋବୋଉଚି କେଁ କୁଁ କୁଁ କୁଁ ହେଇକି ସେ ତାଙ୍କର ଚଲେଇଛନ୍ତି କାନ୍ଦ ହେଲା ମୁଁ ଡରକି ଛାନିଆ ପୁରା ଆଉ। ସିଏ ଶୋଉଛନ୍ତି କାହିଁକି ନା ଆମ ବାରଣ୍ଡା ଅଛି ସାଇଡରେ ସିଢି ଘର ଅଛି ସେଠି କିନା ଶୋଉଛନ୍ତି ଆ ସି ଗୁଡେ କାନ୍ଦ ଚଲେଇଥାନ୍ତି ଆଉ ମୁଁ ଡରିକି କାହିଁକିନା ଆଉ ଦୌଡିଛି ଆଉ ଆସିକି କଣ ବାରିଆଡେ ଯାଇକି ଉଠେଇଲି ଭାଇଙ୍କୁ ଉଠେଇଲିିଲ ଆଉ କଣ କାନ୍ଦୁଛନ୍ତି ନା କଣ ଶୁୁଭୁଛି ମୁଁ ଯାଇକି ହେଁ ଯାଇକି ଏଟା ତାଙ୍କୁ ଏଟା କଣ ହେଲା କଣ ହେଲା ତୋର କଣ ହଉଛି କାନ୍ଦୁଚୁ କଣ ପାଇଁ ମା ଗୋଡ ବିନ୍ଧା ହଉଛି ହେଲା। ମାନେ ଏକ୍ସେସ ତାଙ୍କର ହେଇଗଲାଣି ଡାଇବେଟ ନା ସେଥିପାଇଁ ଗୋଡ ବିନ୍ଧା ଆ ପାଇ ହେଲା ତାପରେ ତାଙ୍କର ବାତ ବି ଅଛି। ସେଠୁ ମେଡିସିନ ତାଙ୍କୁ ଦିଆହେଲା ଗୋଟେ ମେଡିସିନ ଆଣା ହେଇଛି ଆୟୁର୍ବେଦିକ ର ଯେ ସେ କହିଲେ ତିନି ମାସେ ପୁରା ଖାଇବା ପାଇଁ ମାସେ ଖାଇଦେଲେ ତାପରେ ଛାଡିଦେଲେ ତାପରେ ଆଉ ପନ୍ଦର ଦିନ ଖାଇଲା ରାଗରେ ହେଠୁ ଖାଇଲେନି ଏବେ ସେମତି ଗୋଡ ବିନ୍ଧା ହେଲା ଏବେ ଆଉ ଥରେ ଖାଉଛନ୍ତି ମନେ ପଡିଲା ମୋର ମେଡିସିନ ଅଛି ବୋଲି ସେଠୁ କାଲି ଦିଟା ଗଲା ତାପରେ ଆଜି ଦିନ ସାରା ମାନେ ଯୋ ପର୍ଯ୍ୟନ୍ତ ସେ ଅଫିସ ପଳେଇଲେ ସେ ପର୍ଯ୍ୟନ୍ତ ଠିକ ଅଛି ଆଉ କିଛି ନାହିଁ। ଯେମିତି ଦିଟା ବେଲୁ ସେ ଅଫିସ ରୁ ଦେଖୁଛନ୍ତି ୟାଙ୍କର ପୁଣି କାନ୍ଦ ଷ୍ଟାର୍ଟ ହେଇଗଲା ମୋ ଗୋଡ ହାତ ବିନ୍ଧୁଛି ଅଛି ସେ ଅଛି ମୁ ହେଟୁ କହିଲି ମୁଁ କହିଲି ଯେତେବେଳେ ପୁଅ ରହୁନି ତମର ତ କିଛି ହଉନି। ପୁଅର ଆସିଲା ମାନେ ଘରକୁ ତମର କଣ ପୁଅକୁ ଦେଖିଲେ ଗୋଡ ହାତ ବିନ୍ଧା ଷ୍ଟାର୍ଟ ହେଇଯାଉଛି। ସେଟୁ ଆଉ କିଛି କହିଲିନେ ମ ମତେ ଆଜି ରାଗ ଛିଡିଚି କହିଲେ ଆଉ ମୁଁ ବି ରୁଟି କରେ ମୁଁ ଖାଇବି ମୁଁ ହାତ ଖାଇବିନି ମୋର ଡାଇବେଟିସ ହେଇଛି ମୁଁ କହିଲି ପାଟିଟା ଯେମିତି କଇଁଚି ଭଳିଆ ଚାଲୁଛି ହାତଟା ହେମତି ଭଲରେ
ହଁ ତମ ହଁ ତମର କଣ ଡାଇବେଟିସି ଚି ବୋଲି କଣ ତମେ ରୁଟି ବି ଏତି ବେଲି ପାରିବନି ନା ରୁଟି ଏନ୍ତି କରିପାରିବନି।
ସେ ଟୋଟାଲି ସେମିତି ମାନେ ମୁ କହିଲିବା ପୂର୍ବରୁ ମୁଁ ଯା ଯେତେବେଳେ ପଳେଇଲା ସେ ରୁଟି କରୁଥିଲା ମୁଁ ଟୋ ମୁଁ ତାଙ୍କ ସହିତ କଥାବାର୍ତ୍ତା ନାହିଁ ମୋର ଦି ବର୍ଷ ହେଲା ମୁଁ କହିଲି ସମସ୍ତେ ଯାହା କଛନ୍ତି ମୁଁ ସମସ୍ତଙ୍କ ପାଇଁ ସେ ସବୁ କରିବି କିନ୍ତୁ ଜଣଙ୍କ ପାଇଁ ଗୋଟେ ଜିନିଷ ଅଲଗା ମୁଁ କିଛି କରିପାରିବିନି। ଯଦି ସମସ୍ତେ ରୁଟି ଖାଇବେ ସମସ୍ତଙ୍କ ପାଇଁ କରିକି ଥୋଇଦେବି।
ହଁ ସିଏ ନୁ ଆଉ କଣ ସିଏ କହୁଥିବ ରୁଟି ମମି କହୁଥିବ ସିନ୍ତୁଳା ଭଜା ଏଇ କଉଥିବ ଏତା କରେ
ସେଇଭଳିଆ ତାଙ୍କର ହଁ ସେଇଭଳିଆ ଏମିତି ହିଁ ହେଲା ତ ମୋ ମନା କଲି ମୁଁ କହିଲି ମୁ କ କରିବିନି ତମର ଯାହା ଇଚ୍ଛା ହଉଛି ତମ ଯାହା କରୁଚ କର ସେଠୁ ଇ ରାଗରେ ତାଙ୍କ ପୁଅ ଯାଇକି ରୁଟି ମାନେ ମୋ ଶ୍ୱଶୁର ରୁଟି ଏଇ ଅଟା ଦଳିଲେ ସିଏ ଯାଇକି ରୁଟି ସେଖା ଶେଖୀ କଲେ ମୁଁ କହିଲି ଠିକ ଅ ଯଦି କରୁଚ କର। ତମର ଯେତେ ବଳ ପାଉଚି କର ମୁଁ କହିଲା ବେଳେ ମୋ ଛୁଆ ଟାକୁ କେହି ଟିକେ ଭଲରେ ଧରିଲନି ମୋ ଛୁଆ ଟାକୁ ଆଡୁ ସାଡୁ କଥାବାର୍ତ୍ତା କରିକି ତାକୁ ମାନେ କଲ ମାନେ ଗୋଟେ ଜିନିଷ ମତେ ଯତିକ କଷ୍ଟ ଦେଇଚ କେବେ ଜୀବନ ସାରା ଭୁଲି ପାରିବିନି।
ହୁଁ ଯେତିକି ଯେତିକି
ସେ ସେଇ କଥ ତ ମୁଁ କହିଲେ ଆଗରୁ କହୁନଥିଲି କିନ୍ତୁ ଗୋଟେ ଜିନିଷ ଏବେ ମୁଁ ଭାବୁଛିି ନିଜେ ସେଇଟା କେଡେ ବଡ ଭୁଲ କରିଚି ମୁଁ ଆଗରୁ ଯଦି ପାଟି ଫିଟେଇଥାନ୍ତି ଆଜି ତମର ଏତେ ସାହସ ହେଇନଥାନ୍ତା କିନ୍ତୁ ମୁଁ କାହା ତ କିଛି ଲେଟ ହେଇନି ତମେ କୁହ ବର୍ତ୍ତମାନ ମୁଁ କହିବାକୁ ବି ରେଡି ଅଛି। ତମେ ଯେମିତି କହିବ ଓଲଟା ଶୁଣିବ ଆଉ ସେଇଟା ଆଉ ଚୁପ ହବାରେ ନାଇଁ।
ନୁହେଁ ଆଉ କଣ ମ ସତ କଥା କଣ ତମେ ସେ ମାନେ ଛୁଆ ଟାକୁୁ ଟିକେ ଭଲରେ ଧରେଇବନି।
ନା ନା ସିଏ ମାନେ ଗୋଟେ ଜିନିଷ ହଛି ଦେଢ ବର୍ଷର ଛୁଆ। ଅବିକା କଣ ଦୌଡ଼ିଲାଣି ଆଡେ ସଆଡେ ଦୌଡିବ ସେି ଖେଳିବ ବାଲିରେ ବାଲିରେ ଖେଳିଲା ବୋଲି ତାକୁ ଯାଇକି ଦି ଚପୁଡା ବାଡେଇ ଦେଲେ କାଇଁ ବାଲିରେ ଖେଳିଲା ତାପରେ ଦୌଡିକି ଏପଟସେପଟ ଗଏ ହେଲା ବୋଲି ନା ଏଇଟା ଗୋଟେ ଉଦ୍ଧତିଆ ପିଲା ଟା ଇଆଡେ ସିଆଡେ ଖାଲି ବୁଲୁଛି ମୁଁ ତା ପଛରେ ଦୌଡି ପାରିବିନି ମୁଁ ସେଠୁ ରାଗ ଚଡିଲା ମୁଁ କହଲି ତମ ଛୁଆ ମାନେ ଦୌଡୁନଥିଲେ କି ଗୋଡେ ହାତ ଚଳୁନଥିଲା ବୋଧେ ପାରଲିସ ଫାଲିସ୍ ହେଇଯାଇଥିଲାଉ ନାଇଁ ତା ପୋଲିଓ ହେଇଯାଇଥିଲା ମୁଇ ଏତି କହିଲି ମୁଁ କିଲି ତମ ପୁଅ ମାନଙ୍କରୋଲିଓ ହେଇଯାଇଥିଲା। ସେଇ ଟାଇମରେ ଦଉନଥିଲେ ହଁ ମତେ ରାଗ ଚିଡିଲା ମୁଁ କହିବା କଥା ମୋ ଛୁଆ ଯଦି ଦୌଡୁଛି କଣ କହୁଛି ସେଇଟାକୁ ନେଇକି ତମେ ଏତେ କଥା କଣ କହୁଛ ଛୁଆ ମାନେ ଦୌଡିବେନି ଖେଳିବେନି ଏଇଟା କୋଉଠି ହେଇଥିଲା ମୁଁ ତମ ଯୋଉ ଦିଇ ସେଇ ଟାଇମରେ ପୋଲିଓହୋଇଯାଇଥିଲା କି ଦୌଡା ଦୌଡି କରୁନଥିଲେ। କେମିତି ଲାଗଉଥିଲ ତାଙ୍କ ମାନଙ୍କୁ। ସେମ ଯେମିତି ଜଗୁଥିଲା ସେମିତି ଜ ଯଦି ଜଗି ପାରିବନି ମୋ ଛୁଆ ଦେହରେ ହାତ ମାରିବନି କି ତାକୁ ଧରିବନି ମୁଁ ମୁଁ ତାକୁ କହିଦେବି ତାର କେହି ମା ଫା ନାହାନ୍ତି ମରି ଯାଇଛନ୍ତି। ମୋର ଏମିତିରେ ବି ଶା କେହି ନାହାନ୍ତି ତାକୁ ବି ମନା କରିବି ତାର କେହି ମା ଫା ନାହାନ୍ତି ପଡିଶା ଘର କାହାକୁ ଡାକିଦବା ମାଆ ମନେ ପଡ଼ିଲେ। ସେଟା ଏଇଥର ମାନେ ବିଶେଷ କଣ ଏଇ ଯେଉଁ ଦୁଇ ମାସ ହେଲା ଟିକେ ଅଧିକ ହେଇଯାଇଛି। ମାନେ ମୁଁ ମୁଁ ଘରେ ଜ ଜବାବ ଦଉଛି। ମତେ କି ଭଲ କୋଉ ଖରାପ କଉ ମତେ ତା କିଛି ଫରକ
କିଛି ଆଉ। କିଛି ଦରକାରହିଁ ବେଶୀ ଯଦି ଏ ଦୁିରେଦି ଦିଦି ଯି କଣ କଲ ଯଦି ମାରାତ୍ମକ ନ ହବ କିଛି ତମେ କୋଉ କାମରେ କର। ପିବନି ବା ଯି
ଆଜି କହିଲି ପରା ମାନେ ଗୋଟେ କଥା କହୁଛି ଦିଟା ବେଳକୁ ଅଫିସ ରୁ ଆସିଲେ ପିନ୍ଧା ହେଲା ଗୋଡ ଯାହାକି ଗୋଟେ ଏନର୍ଜି ଡ୍ରିଙ୍କ। ଯୋଉ ଡ୍ରିଙ୍କ ନେଇକି ଆସିଲେ। ଗୋଟ ପିଇଲେ ଆସ ଗଡ ହାତ ପିନ୍ଧାର। କମଗ ଲମ୍ର ଚଢେଇକି ଶୋଇ ପଡ଼ିଲେ ପା
ପୁଣି ରାତିକୁ ଷ୍ଟାର୍ଟ ହବା ଆଉ।
ନା ନା ନାଁ ମଝିରେ ଆସିଥିଲେ ମୋବାଇଲ ଦବା ପାଇଁ ଯୋଉ ସେତେବେଳେ କାନ୍ଦ ଟିକେ ହଉ। । ମାଲୋ ବୋପାଲ ଆମ ଶଶୁର କହୁଛନ୍ତି କ ମଶାନୀରେ ଅଛନ୍ତି ଯାଉନୁ ମୋ ଯାହା ଫୋନ କରିଥିଲା ମୁଁ କହିଲି ଦେଖୁନୁ ବାପା ଏମିତି କହୁଛନ୍ତି କଛନ୍ତି ଯଦି ତୋ ଗୋଡ ହାତ ବିିନ୍ଧା ହଉଛି ମାଲ ବପାଉଛ ଯା ମଶାଣିକି। ତ ବାପା ମାମ ମୋ ମସାଣି ରେ ଅଛନ୍ତି ଏଇ ହଉଛି ମୋ ଜା କହୁଉଛି ତାଙ୍କୁ ବାପା ମାନ ନେଇକି ଛାଡି ଦେଇକି ଆସିବେ ସବୁବେଳେ ତାକୁ ନେଇକି ଯାଉଛନ୍ତି ମୁଁ କହିଲି କଣ କହିବ ତାଙ୍କୁ ହଁ ହଁ ହସି ହସି ପେଟ କଣ ହେଇଗଲାଣି। ବାପାଙ୍କୁ କୁହ ନେଇକି ଛାଡିଦେଇକି ଆସିବେ ମସାଣି ରେ ଏଁ ହେଁ
ବି ସେଇଠି ତମର ମ ଦେଘରେ କେମିତି କଣ ଘର କରିଛ ମାନେ କେ ଏତେ ବଖରା କଣ କେମିତି?
ଘର ଏମିତି ଦେଖିବାକୁ ଗଲେ ଟ୍ରେନ ଲାଇନ ଭଳିଆ ଲମ୍ବିଛି ପାରି ମୁଣ୍ଡ ଯାଏ। ହେଲା କିନ୍ତୁ ଘର ଦେଖିବାକୁ ଓଷାରେ ନାଇଁ ସବୁ ଲମ୍ବାରେ ହ ଆମର ରୁମ୍ ବାହାରିଛି ଯେ କହିଲି ପା ଆମ ରୁମ୍ ତା ତା ଗୋଟେ ଖଟ ପଡିଛି କେବଳ ଗୋଟେ ଆଲେଣା ଡ୍ରେସିଂ ଟେବୁଲ ସେତିକି ଫୁଲ ମାନେ ଚ ଚାଲିବା ପାଇଁ ବି ଜାଗା ନାହିଁ। ହେଲା ଆଉ ସବୁ ବାହାରେ।
ଏମିତି କେମିତି ଦେଖେଇ ଗଲେ ମୋ ମାନେ ପ୍ରସ୍ତାବବ ଗୋଟେ
ଭଗବାନ ଜଣେ ନାଇଁ ମୁଁ କହିଲ ଆ ପୂର୍ବରୁ ଯୋଉ ପ୍ରସ୍ତାବ ଟା ଭାଙ୍ଗିଲା ସେଥିପାଇଁ ଟିକେ ସମସ୍ତେ ଡରି ଯାଇଥିଲେ। ବହୁତ ଲୋକ ବହୁତ କଥା କହିଲେ ନା ତ ସେଥିପାଇଁ ପୁରା ଏମାନେ ବାଉଳେକି ଥିଲେ ତାପରେ ଜବ୍ କରିଛନ୍ତି ଦେଖିଲେ ତ ସେଥି ସେଥିପାଇଁ କରିଦେଲେ ଆଉ ଆଉ ସେଇ ଟାଇମରେ ବହୁତ ଲୋକ ବି କହିଛନ୍ତି ଏଠିକାର ଆମର ବନ୍ଧୁବାନ୍ଧବ ଅଛନ୍ତି ସମସ୍ତେ କହିଲେ କହଲେ ତା ମା ଟା ଭଲ ନୁହଁ ସମସ୍ତ ରେ କଳି ଲଗଉଛି କରୁଛିଛି କିନ୍ତୁ ଏମାନେ ଭାବିଲେ କଣ ମୁଁ ନର୍ମାଲ କଥା ସମସ୍ତେ ବି ଭାବିବେ ଯେ ଲୋକ ଭାଙ୍ଗିବା ପାଇଁ ଏମିତି କରୁଛନ୍ତି ବୋଲି କ ଏଟା ସତ କଥା ବୋଲିଇଟ ବିଶ୍ୱା କରିନାନ୍ତି।
ହଁ ଦିଦି ସେଇଟା ବି ଗୋଟେ ଦୃଷ୍ଟିରୁ ସତ କଥା।
ସେଟା ଯଦି ଭଲ ସେ ଟିକେ ବୁଝାବୁଝି କରିଥାନ୍ତେ ତାହେଲେ ତାପରେ ଆଉ ଗୋଟେଜିନିଷ ଯାହା ଭାଗ୍ୟରେ ଯୋଉଠି
ହଁ ମ ବି ହେଇଟା ଠିକ୍ ହଁ ତାକୁ କେହି ଆଉ ଉଠେଇ ପାରିବେନି କି ଛି ନାଇଁ ଭଗବାନ ତାଙ୍କର ଯୋଉଠି ଲେଖା ହେଇଯାଇଥିବ
ତାପରେ ଆଜି ତାଙ୍କ ଅଫିସ ରେ କଣ ଅସୁବିଧା ହେଇଛି ମାନେ ଲୋକ ବହୁତ ଜଣ ଯାଇକି ଗଣ୍ଡଗୋଳ କରୁଥିଲେ ଅଫିସ ତାଲା ପକେଇବା ପଲି ଥିଲା ବାଡା ବାଡି କରିବାର ଥିଲା ପୋଲିସ ଆସିଲେ ବୋଲି ଟିକେ ଗୋଟେ ପ୍ରକାର ସବୁ ଥୟ ରହିଲା ଅ ସେ ଯାଇଛନ୍ତି ବେଲେ ଅବିକା ସମସ୍ ସ୍ତେ ଯାଇଛନ୍ତି ତାଙ୍କ ଷ୍ଟାଫ୍ ସମସ୍ତେ ଯାଇଛନ୍ତି ଦଶମୁ୍ଲା ଥାନା।
ଦିଦି ତାପରେ ମଧ୍ୟ ଖଣ୍ଡ ଗାଁ ଟା ବି ଗୋଟେ ଗଣ୍ଡ ଗୋଳକ ଗାଁ ଟା ବି ନୁହେଁ କି ଟିକିଏ କହଣ ହେକାନି ବେକାରିଆ ଗାଁ ଟା ଏବେ ଗୁଁଟେ
ସ ଯାହାକୁ ଦେଖିବ ସେଇ ଗୋଟେ ଜିନିଷ ମାନେ ସମ ସବୁ ଅଲଗା ଅଲଗା ଇଏରେ ଅଛନ୍ତି। ଆମର ଯଉ ଇଏ ହେଲା ଭୋଟ ହେଲା ଯେତେବେଳେ ଭାଇକୁ କଉଥିରେ ଗୋଟେ ଏ ଥିଲେ ଯଉ ଯାଉଚନ୍ତି କଣ ସେଟା କଣ କରୁଚନ୍ତି ମୋର ବି ମାନେ ମନେ ପଡୁନି। ଭୋଟ ଦେଲା ବେଳେ ସବୁ ଦଉନାହାନ୍ତି ସେଠି କଣ ଲିଷ୍ଟରେ ଲେଖା ଲେଖି କରୁଚନ୍ତି।
ହଁ ହଁ ହଁ ହଁ।
ତ ଇଏ ଥିଲେ କଣ ବିଜେପିର ଥିଲେ। ତ ଆ ଆଉ ଅଲଗା ଲୋକ ସମସ୍ତେ ସାହିରେ ହାଲା କରିଦେଲେ ପୁରା ଗାଁ ରେ ହାଲା ହେଲା କଣ ସିଏ ସମସ୍ତ ଙ୍କୁୁ ହଜାର ଟଙ୍କା ଲେଖାଏଁ ବାଣ୍ଟିଚି, ବିଜେପି ରେ ଭୋଟ୍ ଦେବା ପାଇଁ ହେଲା। ସେ ଗୋଟେ ପାଲା କରିଦେଲେ ଆଉ। ଏଇଏଇଠୁ କହିଲେ ଚାଲଲେ ମତେ ନିୟମ କରିକି ଏଇଟା କରିବ ମୁଁ କହିବା କଥା ମୁଁ ଏଇନି ଅଫିସ ରୁ କେତେ ଟଙ୍କା ପାଉଚି ନ ପାଉଛି ଯଦି ମତେ ଏଇଠି ହଜାର କି ଦି ହଜାର ଟଙ୍କା ମିଳୁ ଛି ସେଥିରେ ରହିଲେ ଲେଖା ଲେଖି କଲେ ଖାଲି ଖାଇବା ପିଇବା ସହିତ ହଜାର ଦି ହଜାର ଟଙ୍କା ଦଉଚନ୍ତି। ତ ମୁଁ କହିବା କଥା ଗୋଟେ ଦିନ ଯଦି ମୁଁ ବସିକି ଗୋଟେ ଦିନ ବି ନୁହଁ ତ କେତେ ଘଣ୍ଟା କେବଳ ବସିବା ପଡୁଚି। ତ ଯଦି ସେଥିରୁ ମୁଁ ପାଉଚି ତାହେଲେ ମତେ ହେଇଟା କିଏ ଦେଇଦବ କି? ମୁଁ ସେତିକି କଲି ମୁଁ ମୋ ପରିଶ୍ରମ ପାଇଲି। ତ ମୁଁ ସେମିତି କଉ ଦଳରେ ନାଇଁ ରଖୁଚି ହେଲା।
ହଁ ହଁ ରଖ।